ହ୍ୟାଲୋ ହଁ ଭଲ ଅଛନ୍ତି କେମିତି ଅଛନ୍ତି ଆପଣ?
ହଁ ମୁଁ ବି ଭଲ ଅଛି।
ହଁ କଣ କରୁଥିଲେ କୁହନ୍ତୁ ଶୁଭ ସନ୍ଧ୍ୟା।
ଥ ମାନେ ହୁଁ କହିଲା ଭଳିଆ ପଢୁଥିଲି ଏବେ ଆସିଛି
ହୁଁ ହୁଁ ହୋ ହୋଊ ଆଜିର ଖେଳ ଦେଖିଲେ କି ନାଇ?
ଆଜିରେ ଖେଳ ଚା ଚାଲିଛି ଦେଖୁଥିଲି ଏବେ ବି। ଆମର ଭଲ ବୋଲିଂ କଥିଲା ହର୍ଷିତ ରାଣା ଗୋଟେ ଭଲ ପ୍ଲେୟାର ଭଲ ବୋଲିଂ କରିଛିିବି।
ହୁଁ ହୁଁ ଭଲ ବୋଲିଂ କରୁଛେ ଭାଇ ଭଲ ଏଟା ଟିକେ ଯାହାହେଲେ ଭଲ ସ୍ଥିତିରେ ଅଛି ନାଇଁ କି ଭାଇ? କଣ ଲା ହୁଁ କୁହନ୍ତୁ ଆଜିର ଖେଳ ଟା କଣ ଲାଗୁଛି ଆପଣଙ୍କୁ?
ଇଣ୍ଡିଆ ତ ଜିତିବ ଏଇଟା ଜାଣିବାର ଅଛି କିନ୍ତୁ ମୁଁ ଆଜିର ଦେଖିନି ତେଣୁ ଯେ ଆମର ଯୋଉମାନେ ଖେଳୁଛନ୍ତି ଜ ଏଗାର ଜଣ ଏଗାର ଜଣ ହୁଁ ଖେଳରେ ତାଙ୍କୁ ଦେଖିନି ଆପଣ କହିପାରିବେ କି
ହଁ ଭାଇ ମୁଁ କହିପାରିବି କାଇଁ କହିପାରିବିନି?
ହଁ ଟିକେ କହୁନାହାନ୍ତି ମୁଁ ମୁଁ ଦେଖିନି ତମ ଯା ମାନେ କି
ଏବେ ଆଉ ଗୋଟେ ୱିକେଟ୍ ରେ ଗଲା ଭାଇ।
କିଏ ନେଲା ସେ କୋଉ ବୋଲର?
ସେଟା ନେଲା ଭାଇ ଆମର ଇଏ ଶୁଭମ୍ ଦୁବେ ନେଲା।
ଉଣ୍ଡୁବେ ଅଲରାଉଣ୍ଡର୍।
ହଁଁ ତ ଆଜିର ମ୍ୟାଚ୍ ରେ ଖେଳୁଛନ୍ତି
ଭାରତର ତାଙ୍କ ନା
ହଁ ମୁଁ କହିଦେଇଛି ହେ ଆମର। ଆଜି ଖେଳୁଛି ଶୁଣନ୍ତୁ ତାହେଲେ ଆମର ଆଜି। କଁ ଇଣ୍ଡିଆରେ ଖେଳୁଛି ସଞ୍ଜୁ ସାମସନ୍ ଅଭିଷେକ ଶର୍ମା ଇଶାନ କିଷାନ। ଜୟ ସାହ ତିଲକ ବର୍ମା ଶୁଭମ ଦୁବେ ହର୍ଷଲ ପଟେଲ। ସୁନ୍ଦର ହର୍ଷିତ ରାଣା ଅସ୍ତିନ ସିଂ ପ୍ରସିଧ କେଶବ।
ୱା ବହୁତ ବଢିଆ ବଢିଆ ଅଛି ପ୍ଲେ
ହଁ ଭଲ ଅଛି। ବହୁତ୍ ଅଛି ହୁଁ ବହୁତ ଅଛି ଆପଣ ତାହେଲେ ଦେଖନ୍ତି ନାହିଁ କି।
ହୁଁ ମୁଁ ଦେଖି ନେବେ ବି କାହିଁକି ନା ସେ ସୋନି ଲାଇଭ ମାଗିଛି ତ ମୁଁ ଫ୍ରିରେ ଜା ଜା। ଯେତିକି ଆମର ମାନେ ମାଗଣାରେ ଥିଲା ସେତିକି ମୁଁ ଦେଖିଛି। ତ ରାତି ଗଲେ ଦେଖିବା ଦେଖିବା। ସେଟା ଦେଖିନି ହାଇଲେ ମାନେ ଯେତିକି ଯାହା ହଉଛି ଦେଖ
ହୁଁ ହାଇ ଲାଇଟସ ଦେଖିବେ । କିନ୍ତୁ ଆଜି ଆମକୁ ବିସ୍କୁଟ ଦେଲା ବୁଝିଲ ନା ଭାଇ। ମୁଁ ଭାବୁଥିଲି ଆଜି ଭୁବନେଶ୍ୱରେ ବୁଝିବି। ଟିକେ ଦୁଃଖ ଲାଗୁଛି ଭାଇ କହୁନଥିଲି ବ୍ରହ୍ମେଶ୍ୱରରେ ହଉଛି ଖେଳୁଛି ଭାବିଥିଲି ଦେଖିଲା। ଖେଳୁନି ତ ସବ ଆଉ। ନା। ହଁ ପରା ସେଟା ତ ସତ କଥା ସେମାନେ ଆଉ କେହି ବି ଦେଲେନି ପଇସା ଯାକ। ହଁ ସେଟା ବି ବହୁତ ଦୁଃଖ ଲାଗୁଚି କହିବାକୁ ଗଲେ ଆଉ କଣ କରିବେ ସେଇଟା ପରା ତା ଆରେ ଯେତିକି ଦରକାର ସେଟା ତ କହି ରହୁଛି ଆଉ ଦି ତିନି ହଜାର ଆଉ ଦିଇ ହଜାର ଟଙ୍କ ହୁଁ ତାପରେ ସେ ଖେଳୁ ଥିଲା ଏବେ ପାଇଁ। ମୁଁ କହିଲି କହିଲି ଭାଇ ଆଉ କଣ ଆଉ କରିବୁ ଆଉ। ଲାଗିଚି ଆଉ ବୁଝେଇଲି ବେ ବହୁତ ଆଉ କେତେ କହିବୁ ଆଉ ଜଣକୁ ସେଇଟା କଥା ପାଇଁ ସେମିତି ତ ହୁଁ ଦେଖୁଚି ଦେଖୁଚି
କାଲି ତ ଦେଖିଥିବେ ନିଶ୍ଚୟ ଭାରତ ଯୋଉ ଭଳିଆ ପ୍ରଦର୍ଶନୀ ଦେଇଛି ତ ଆଉ ତାକୁ କହିବାର ସୀମା ନାହିଁ ଖାଲି ଆ ଆଉ ଗୋଟା ଆଉ ଗୋଟା ହିଁ ସେ ଖେଳ ବାକି ରହିଛି ଯୋଉ ଯାହାକି କଙ୍ଗାରୁ ଦଳ ଅଷ୍ଟ୍ରେଲିଆ।
ହୁଁ ହୁଁ ହୁଁ ଅଷ୍ଟ୍ରେଲିଆ ହଁ।
ତାଙ୍କଠୁ ଭାଇ ଭାଇ ଆମର ଯଦି ଭା ମହିଳା ଦଳ ଜିତି ଯାଉଛି, ତ ଆମ ପାଇଁ ବହୁତ ବଡ କ କାହିଁକ ନା ଆମେ ଜିତିଲେ ସେମିଫାଇନାଲ କୁ ଆମେ
ହଁ ପରା ସେଇଟା ଟିକେ ବାଧା ହେଇଯାଉଛି ଆଉ ।
କାହିଁକି ନା ସେଇଟା ଯଦି ହାରିଯିବା ସେ ସେଇଟା ଯଦି ହାରିଯିବା ତ ଆମର ଭଲ କଣ ଅଛି ମାନେ ସଂଖ୍ୟା ହେଲେ ଏପଟୁ ସାଉଥ ଆଫ୍ରିକା ଆମଠୁ ଅଧିକ ସଂଖ୍ୟା ରେ ପଳେଇବ ସିଏ ଯାହାକି ସେ-ସେମି ଫାଇନାଲ ଯିବାକୁ ତାକୁ ସୁବିଧା ହବ।
ସେଇଟା ପୁରା ସେଇଟା ହିଁ ଗୋଟେ ଜିନିଷ ଡର ଲାଗୁଛି ଆଉ ଅଲଗା କିଛି ନାହିଁ। ମତେ ସେଇ ଗୋଟେ ହଁ ମତେ ସେ ଶବ୍ଦ ଅଧିକା ପାଇଁ ହିଁ ଭଲ ଲାଗୁଚି, କେମିତି କଣ କରିବି ମୁଁ ସେୟା ।
ଖେଳି ହଉଥିଲା ନା ହଉନି?
ନାଇଁ ହଉଛି ବା ଏବେ ଗାଁ ରେ ଏତେ ଖେଳ ପଡ଼ିଆ ଆଗରୁ ଯେମିତି ହଉଥିଲା ସେମିତି ହଉନି ତିରିଶ ଚାଳିଶ ହଜାର ଖର୍ଚ୍ଚ ତ ଦୁଇ ହଜାର ମାରଲେ ଚଳିବ ହେଲା
ଲ ଆସିଲାଣି ସେବେଠୁ ଖେଳା ଖେଳି ସବୁ ବନ୍ଦ।
ଆଉ ଖେଳକୁ କି ବୁଲାବୁଲି କୁ କାହାକୁ ସାଥି କରୁନାହାନ୍ତି?
ନାହିଁ ଆଉ ଆଗ ଭଳିଆ ଖେଳ ଆଉ।
ଆଉ ଆପଣଙ୍କର ସେପଟେ ପ୍ରସିଦ୍ଧ କୋଉ ମନ୍ଦିର କଣ ଅଛି କି?
ହୁଁ ଆମର ଏଠି ପ୍ରସିଦ୍ଧ ଆମର ମନ୍ଦିର ଅଛି, ଜଗନ୍ନାଥ ମନ୍ଦିର ତ ସେମିତି
ଆପ୍ ଆପଣ ଏବେ କୋଉ ଡିଷ୍ଟ୍ରିକ୍ ଆପଣ କୋଉ କୋଉ ସହରରେ ରହୁଛନ୍ତି
ଆଜ୍ଞା ଆଜ୍ଞା। ମୁଁ ବି ସେପଟେ, ଯଉ କଣ ସେଟା ସେଟା କଣ ତ ଗୋଟେ ଆପଣ ସେପଟଙ୍କର ପ୍ରସିଦ୍ଧ ଗୋଟେ ଜାଗା ଅଛି କଣ?
ମୋର ବି କଣ କହିଲେ?
କରେଣ୍ଟ ଦେବୀ। ତିନି ଛ।
ହଁ ଯୋଉ ଆମର ହେଟା କଣ ମନ ଡୁପ ମୋର ମନେପଡୁନାଇ ତ ଛାଡ। ଆଉ ଆପଣ ପୁର୍ ପୁରୀ ରଥଯାତ୍ରାକୁ ଆସିବେ ନାହିଁ।
ନାଁଇ ଡୋରି ଲାଗିଲେ ଜଗାରଡୋରି ଲାଗିଲେ ନିଶ୍ଚିନ୍ତ ଯିଵୁ।
ଆଜ୍ଞା ସେଇଟା ତ ଠିକ୍ କଥା ଡୋରି ନ ଲାଗିଲେ ତ କିଛି ହବନି।
ନାଇଁ କିନ୍ତୁ ଇଚ୍ଛା ତ ବହୁତ୍ ଅଛି।
ଆଜ୍ଞା ଜଗନ୍ନାଥଙ୍କୁ ପାଖରେ ଦେଖିବା ତ ବହୁତ୍ ଇଚ୍ଛା ସମସ୍ତିଙ୍କର। କଣ କରିବା ବହୁତ୍ ଏମିତିରେ ବି ବହୁତ୍ ବହୁତ୍ ଭିଡ଼ ରହୁଚି ସେଠି। କଣ କରିବା ବି ଏମିତିରେ।
ଏମିତିରେ ବି ଜୀବନରେ ଆମେ କେତେ ଦିନି ବଞ୍ଚିବା ବି ଗ୍ୟାରେଣ୍ଟି ଏଇଟା ଆମର ମାନେ ଦେଇପାରିବାନି ଆମେ ଏତିକି ଦିନ ବଞ୍ଚିବା। ହେଵି ତା ଆଗରୁ ଆମେ ସବୁ କିଛି ଜାଗା।
ଆଉ ପଇସା ସା କଥା କହିଲେ ମତେମା ତୁକହୁନୁ ତୁକହିଦେଵୁ ଇଛା ହଉ ଛି ହେଲେବି। ନାଇ ଭାଇ କିଛି ଖାଇନି ଆପଣ ଖାଇଥିଲେ। ସେତିକି ଥାଉ ଆପଣ କିଛି ଖାଇଛନ୍ତି କିଛି ଖାଇନାହାନ୍ତି।
ଆମ ଜୀବନରେ ତ ସବୁ ପ୍ରକାର ସମସ୍ୟା ତାକୁ ଦେଖିଲା ଆସିକି ଏ ଟାଇମ୍ ରେ ଆଉ ଖାଇବା। ସମ୍ଭବ ପର ନୁହେଁ ଆମ ପାଇଁ।
ଏ ଦିନ ବେଳେ ବି ଖାଇନାହାନ୍ତି ମାନେ
ନାଇଁ ଦିନ ବେଳେ ତ ଖାଇଚି ଦିନ ବେଳେ ଗୋଟେ ବକ୍ତ ଖାଇଚି। ଆଉ ସକାଳ ବଳି ତ ସେଇ ଛତୁଆକୁ ଖାଇ ଛତୁଆ ଖାଇକି ଆସିଥେଲି ସେତିକି।
ଓହୋ ମତେ ତ ଫୋନ୍ ଥେଲ ମତେତ ଫୋନ୍ କରି କ
ସନ୍ଧ୍ୟା ବେଳେ ଭାଇ ଦେଖନ୍ତୁ ଏପଟେ ଏଇନା ଖାଇଲେ ଏପଟେ ଟାଇମ୍ ଆମର ଲସ୍। ଟାଇମ୍ ହ ସମୟ ଟା ବହୁତ୍ ଲ ମାନେ କ୍ଷତି ଆମର ନିଜର ହଉଚି ତ ଏପଟୁ ଆମେ ନିଜକୁ ଗୋଟେ କଣ ଖାଇବା ସେ ଛଣା ଛଣି ଦିନିଷ ଖାଇଲେ ତ ଦେଖନ୍ତୁ ଭାଇ।
ଲାଜ ଲାଗିବ ଯେ ଗଲା।
ଗାଁକୁ ହଁ ରୋଗ ବାହାରୁଚି ଆପଣ ଜାଣିଥିଵେ? ଖାଇ ଖାଇ ସେଇ ବିସ୍କେଟ ଟା ଖାଉଛୁ ଆଉ ବେଶୀ କିଛି ଖାଇବୁ ନୁ ଆମେ।
ଏ ଭାଇ ଏମିତିରେ କିମ ରୟକରିପାରୁଏଛନ୍ତି ସେଟା ମାନ
ଆଜ୍ଞା।
ହଁ ଏତରେତେ ବହୁତ କଷ୍ଟ। ମୁଁ
ଭାଇ କଷ୍ଟ ତ ସମସ୍ତେ କଣ କହିଲେ?
ଏବେ କଣ ପଢୁଥିଲ କଣ ଆମ।
ଏବେ ପଲଟି ପଢୁଥିବେ ମାନେ ଯଉ ରାଜନୈତିକ ବିଜ୍ଞାନ ପଢୁଥେଲି।
ଯା ହଉ ବହୁତ୍ ଭଲ ଜିନିଷ ଟେ ପଳେଇ ଆସିଲା। ସାଇଣ୍ଟି ଫୁଲ ଗୋଟେ କରିଦେଇଛନ୍ତି ଗୋଟେ ହଁ ସାଇଣ୍ଟି ଫୁଲ୍। ଭଲ ଭାବରେ କରୁଛନ୍ତି ପଇସା।
ହଁ ଟାଇମ୍ ଟୁବଲ ରଖିବାକୁ ପଡୁଛି ନା। ମାନେ ସମୟ ନ ସମୟ ଅନୁସାରେ ସମୟ ଦେଖିକି ୟାକୁ ଏତିିକି ଘଣ୍ଟା ତାକୁ କୁ ସେତିକି ଘଣ୍ଟା ଦେଇକି ପଢେଇବାକୁ ପଡୁଚି ଆମକୁ।
ଆରେ ଆରେ ଷ୍ପତ୍।
ସେ ଅ ଟାଇମ୍ ଯାନ୍। ଆଜ୍ଞା ସମୟ ଟାକୁ ଦେଖି ନିର୍ଦ୍ଧାର ଯ ନ ପଢିଲେ ଆମେ ହଇରାଣ ହେଇଯିବା।
ସେଇଟା ତ ସତକଥା କେମିତି କଣ କରୁଛନ୍ତି ସେଇଟା କୁହୁନ୍ତୁ?
ମୁଁ ତ କହିବାକୁ ଗଲେ ସକାଳେ ସକାଳେ ଉଳେ କେତେ ନଅ ଠିକ ନଅଟା ସମୟରୁ ଆରମ୍ଭ କରୁଛି। ନଅଟା ସମୟରୁ ଆରମ୍ଭ କଲେ ଫାଷ୍ଟ ମୋର କରେଣ୍ଟ ଯୋଉ ଆମର ଯୋଉ କରେଣ୍ଟ ଯୋଉ ଆଜି ଦିନର। କଣ ହେଲା କରେଣ୍ଟ ଆଫେୟାର୍ସ ପଢୁଛି ଘଣ୍ଟାଏ ଘଣ୍ଟାଏ ରୁ ଦେଢ ଘଣ୍ଟା ଯାଉଛି। ତାପରେ ଦଶଟାରୁ ବାରଟା ସାଢେ ବାରଟା ସାଢେ ବାରଟା ପର୍ଯ୍ୟନ୍ତ ଉଁ ଇଂଲିଶ ପଢୁଛି ତାପରେ ତ ଖାଇବାକୁ ଆସୁଛି। ଖାଇଦେଇ ଆସିଲା ପରେ ଠିକ ତିନିଟାରୁ ଯାଉଛି ତିନିଟାରୁ ଚାରିଟ ଟା ଆମର ରି ରିଯୋନିଂ ପଢୁଛି ରିଯୋନିଂ ପରେ ଟିକେ ବ୍ରେକ୍ ଦଉଛି। ସାଢେ ଚାରିଟା ବେଳୁ ସାଢେ ସାଢେ ଚାରିଟା ସାଢେ ପାଞ୍ଚଟା ମୋର ପଢୁଛି ହିସ୍ ମାନେ ଇତିହାସ ଇତିହାସ ପରେ ସାଢ଼େ ସାଢ଼େ ପାଞ୍ଚଟାରୁ ସାତଟା ନହେଲେ ତ ଛଅଟା ଛଅଟା ଚାଳିଶା ପଚାଶ ପର୍ଯ୍ୟନ୍ତ ସେଇ ଆମର ରାଜନୀତି ରାଜନୀତି ବିଜ୍ଞାନ ତାପରେ ଏତିକି ସରିଲା ପରେ ରାତ୍ ତି ତାପରେ ତାପରେ ଖାଇବାକୁ ମାନେ ରୋଷେଇ କରିବାକୁ ଯାଉଛି ରୋଷେଇ ସରିଲା ପରେ ଠିକ ନଅଟାରୁ ଦଶଟା ଖାଇସାରା ପରେ ଦଶଟାରୁ ବାରଟା ମ୍ୟାଥ କରିବି
ଆ କଣ କରିବା ଏଇ ତ ଆମ୍
କଠିନ ପରିଶ୍ରମ କରନ୍ତୁ ଆଠୁ ଦିନକୁ ଦିନ ସବୁ ବହୁତ ସଫଳ ମିଳିବା ପାଇଁ ଚେଷ୍ଟା କରିଥା ଏମତି ହିଁ ଚେଷ୍ଟା କରୁଛୁ
ଆଜ୍ଞା ଦେଖନ୍ତୁ ଲା ଲା ଲାଇଫରେ ଯୋଉ ଡିସପ୍ଲିନ୍ ଡିସପ୍ଲିନ୍ ରଖିବା ଡିସପ୍ଲିନ୍ ରଖିବା ସବୁ କିଛି ସମ୍ଭବ ହୋଇପାରିବ ଡିସିପ୍ଲିନ ଭାଙ୍ଗିଦେଲେ ଆମେ କିଛି କରିପାରିବାନି। ଯଦି ଆମେ ଆଜି ଆଜି ଏଇଟା ପଢୁଛେ ପୁଣି କାଲି ତା ନ କରିବା ତ ଆମେ କିଛି ହିଁ
ହୁଁ ଠିକ୍ ଅଛି। ହଉ ଭାଇ ଶୁଣ ମୁଁ ଆଉ ଟିକିଛି କିଛି ସମୟ ପରେ ହଁ ଇଆଡ଼େ କାମ ଅଛି ଭାଇ ଏବେ ଠିକ ଅଛି। ହଁ ହଁ ହଁ। ଥାଙ୍କ ୟୁ ଧନ୍ୟବାଦ।